ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି? ହ
ନାଁ।
ହଁମସ୍।
କିଛି ଶୁଭା ଯାଉନି।
କଣ କରୁଛନ୍ତି?
ବସିଛି। ଆପଣ କଣ କରୁଛନ୍ତି?
ମୁଁ ରୋଷେଇ କରୁଛୁ।
ଓହୋ।
ହଁ ହ୍ୟାଲୋ।
ହ୍ୟାଲୋ।
ହଁ ଖାଇଥିଲି
କଣ?
ମୁଁ କହିଲି କଣ ଖାଇଛନ୍ତି?
ସକାଳୁ କିଛି ଖାଇନି।
କଅଁ ପେଇଁ?
ଭୋକ କରୁନି।
ହ ହ ହଁ କଣ ଆପଣ ସ୍କୁଲ କି କଲେଜ ଯାଉନାହାନ୍ତି କି?
ଯାଉଛି ଯେ ବର୍ଷା ହଉଛି ବୋଲି ଯାଉନାହିଁ ଆଉ।
ଓହୋ। ଏବେ ପାଗ କେମିତି କଣ ହଉଛି ବର୍ଷା ହଉଛି?
ହଁ।
ଛାଡିଗଲାଣି ନା ବର୍ତ୍ତମାନ ବି ହଉଛି?
ସେଇ ଠୋପେ ଠୋପେ ଠୋପେ ଠୋପେ ପକଉଛି।
ଅହୋ ଆଉ ଆପଣଙ୍କ ଘରେ ସମସ୍ତେ ଭଲ?
ଆଜ୍ଞା।
ଆଉ ଆପଣଙ୍କ ଘରେ ସମସ୍ତେ କଁ କରୁଚନ୍ତି?
ଏ ନର୍ମାଲ ଏଇ ଯୋଉ କୃଷକ କୃଷି ଏମିତି ଆଉ।
ଆ ହଁ। ଆପଣଙ୍କ ଆଡେ କଣ ସବୁ ପର୍ବପର୍ବାଣି ପାଳନ କରାଯାଏ?
ଦଶହରା, ଗଣେଶ ପୂଜା, ଲକ୍ଷ୍ମୀ ପୂଜା ଏମତି ସବୁ ପାଳନ କରାଯାଏ ଆଉ।
ଅହଁ ଆଉ ଗଣେଶ ପୂଜା କେମିତି କଣ ପାଳନ କରାଯାଏ ଟିକେ କୁହନ୍ତୁ ତ?
ବହୁତୁ ବହୁ ଧୁମଧାମରେ ପାଳନ କରାଯାଏ।
ହଁ ଯେ ମାନେ କେମିତି ପାଳନ କରାଯାଏ?
ପାଳନ କରିବାକୁ କହିବାକୁ ଗଲେ ଏଠି ଆମର ପ୍ରତ୍ୟେକ ସାହିରେ ଗୋଟିଏ ଗୋଟିଏ ସବୁ ଠାକୁର କରନ୍ତି।
ହଁ ଗୋଟେ ସାଇରେ ଏ ମାନେ ଯୋଉ ଆପଣଙ୍କ ଗାଁରେ ଟୋଟାଲୀ କେତେଟା ଠାକୁରଙ୍କ ମୂର୍ତ୍ତି ବନାଯାଏ?
ଆମ ଗାଁରେ କେ କେତେ ଦୁଇ, ତିନି ପାଞ୍ଚଟି।
ପାଞ୍ଚଟି?
ପାଞ୍ଚଟି ସାହିରେ କରାଯାଏ।
ଅହୋ ଆଉ ଆପଣ କରନ୍ତିନାଇଁ
ଆଜ୍ଞା? ହ
ଆଉ ରଥଯାତ୍ରା ପାଇଁ ରଥ ତିଆରି ହେଲାଣି?
ଆଜ୍ଞା।
ଉଉ ହୁଁ
ରଥ ତିଆରି କାମ ଚାଲିଛି ଆଉ।
କେମିତି କଣ ରଥଯାତ୍ରା ସବୁ କରାଯାଏ ଟିକେ କୁହନ୍ତୁ ତ
ଆମର ତ ଏଠି ଆମ ଗାଁରେ ଦୁଇଟା ରଥ ତିଆରି ହୁଏ ଗୋଟିଏ ହଉଛି ଆମ ସାହିରେ ଆଉ ଗୋଟେ ଓପର ସାହିରେ। ସାହିରେ ଯଉ ରଥ ତିଆରି ହୁଏ ସେଠି ବହୁତ ଲୋକ ଆସନ୍ତି ବହୁତ ଧୁମଧାମରେ ପାଳନ କରାଯାଏ। ଯେମିତିକୀ ପୁରୀରେ ଜଗନ୍ନାଥ ଠାକୁର ରଥରେ ବସି ସାଇଲା ପରେ ଏଠି ଆସିକି ବସନ୍ତି।
ହଁ ଆଉ
ତାପରେ ସେଠୁ ପୁରୀରେ ରଥ ଟଣା ହେଲେ ଏଠି ରଥ ଟଣା ଆରମ୍ଭ ହୁଏ।
ଓହୋ
ଆମର ଗାଁଟା ଯାଙ୍କ ପୁରା ବୁଲେ ରଥ। ତାପରେ ଯାଇଁକି ମାଉସୀ ମା ଘରେ ରୁହନ୍ତି ଠାକୁର ସେଠୁ ତାପରେ ତ ପିଠା ଫିଠା ସବୁ ଲୋକମାନେ ଖାଆନ୍ତି ତାପରେ ସେଠି ଭୋଜି କରିଥାନ୍ତି ମାଉସୀ ମା ଘରେ ସେ ସେ ଖାଇଥାନ୍ତି। ଏମିତି କରିକି ସବୁ ପାଳନ କରାଯାଏ ଆଉ।
ଓହୋ, ଆଉ ଆପଣଙ୍କର ଗଣେଶ ପୂଜା କେମିତି କଣ ପାଳନ କରାଯାଏ?
ଗଣେଶ ପୂଜା ବି ସେମିତି ହାର୍ ସଭୁ ଛୁଆମାନେ ଆସିକି ରାତି କରୁ ଫୁଲ ଫୁଲ ତୁଳନ୍ତି। ତାପରେ ସବୁ ଛୁଆ ଏକାଠି ମିଳିମିଶି ଗାଧେଇ ପାଧେଇ ଯାଆନ୍ତି। ତାପରେ ନନାଙ୍କୁ ଡାକିକି ପୂଜା କରନ୍ତି।
ଓହୋ, ଆଉ ଆପଣଙ୍କ ସାଙ୍ଗସଥିୀ ମାନ ସବୁ କଣ କରୁଛନ୍ତି? ଏବେ ପଢୁଛନ୍ତି ନା କଣ କରୁଛନ୍ତି?
ସେମି
ଆପଣଙ୍କ ବ୍ୟାଗ୍ରାଉଣ୍ଡରେ ସାଉଣ୍ଡୁ ଶୁଭୁଛି।
ଆଜ୍ଞା। ଏ ଟିକେ ନଏ କେ- ସବୁ ପାଟି କରୁଛନ୍ତି ଆଉ।
ଓ ହଁ ଟିକେ ବାହାରକୁ ଆସନ୍ତୁ ତ ଶୁଭୁନି।
ନା ଏବେ କୁହନ୍ତୁ ଆଉ ଆଉ ପାଟି ଶୁଭିବନି।
ଓ ହଁ, ଆଉ ଆପଣ ପଢାପଢି ସଇଲାଣି? ଆ, ଆଜି ପଢି ନାହାନ୍ତି ବହି ନା ପଢିଥିଲେ?
ନାହିଁ ଏଇନା ପଢିବା ପାଇଁ ବସୁଥିଲି ଆଉ।
ଓ ହଁ। ଆଉ ଆପଣଙ୍କ ସାଙ୍ଗସାଥି ମାନେ କଣ ସ୍କୁଲ୍ ଯାଉଛନ୍ତି? ନାଇ କଲେଜ୍ ଯାଉଛନ୍ତି ନା ଯାଉନାହାନ୍ତି?
ଅଳ୍ପ ଜଣ ଯାଉଛନ୍ତି କଲେଜେ। ଆଉ ଅଳ୍ପ କାମ କରି ଯାଉଛନ୍ତି। ଏମିତି ଆଉ।
ଆଉ ଆପଣଙ୍କ ଆଡେ ବିଲ ରୁଆ ରୁଇ ଷ୍ଟାର୍ଟ ହେଲାଣି?
ଆଜ୍ଞା।
ସାଉଣ୍ଡୁ ଶୁଭୁଛି।
ନାଇଁ ଆଉ ଶୁଭିବନି।
ହଉ କୁହନ୍ତୁ ବିଲ ରୁଆ ରୁଇ ହେଲାଣି?
ଆଜ୍ଞା।
ଓ ହଁ।
ସବୁଆଡେ ଷ୍ଟାର୍ଟ ହେଇଗଲାଣି ବିଲ ରୁୁଆ।
ଆପଣଙ୍କ ଆଡେ କେମିତି କଣ ବିଲ ରୁଅନ୍ତି?
ପ୍ରଥମେ ତ ସବୁ ଚାଷ କରନ୍ତି। ତାପରେ ବିଲରେ ଧାନ ପକା ହେଇଚି ବିହନ କରାହୁଏ।
ହୁଁ, ତାପରେ
ତାପରେ ଧାନ ଗଛ ଛୋଟ ଛୋଟ ହେଇଗଲା ପରେ ସବୁ ନେଇକି ବିଲରେ ତଳି ରୁଅନ୍ତି।
ଓ ହୁଁ,। ଏବେ କଣ ବିଲ ରୁଆ ହେଲାଣିି ନା ଏବେ ଚ-ଉଁ, ପଡିଛି ଚାରା ପଡିଛି?
ନାଇଁ ଏବେ ସବୁ ଚାରା ପଡିଛି।
ଓ ହଁ ୟା ପରେ ରୋଇବେ ରୋଇ ସାରିଲା ପରେ ପୁଣି ତାକୁ ଧାନକୁ ଅମଳ କରିବେ ଆଉ ନାଇଁ?
ଆଜ୍ଞା।
ଓହୋ ଟିକେ ବାହାରକୁ ଆସନ୍ତୁ।
ବାହାରକୁ ଆସିଲେ ପରା ତଥାପି ସେମାନେ ପାଟି କରୁଛନ୍ତି।
ଓହୋ ଆପଣଙ୍କ ଘରେ ବୋଧେ ଛୋଟ ଛୁଆ ଅଛନ୍ତି।
ଆଜ୍ଞା।
ଓହୋ। ସେମାନେ ସବୁ କେତେ ବଡ ବଡ ହେଲେଣି?
ନାଇଁ ସେମିତି ଜଣେ ପାଞ୍ଚ ବର୍ଷ ଛ ଚାରି ପାଞ୍ଚ ବର୍ଷର ଆଉ ଜଣେ ଦୁଇ ତିନି ବର୍ଷ ଏକ ଦୁଇ ବର୍ଷର ଆଉ
ଓହୋ ଆଉ ଆପଣଙ୍କର କଣ ସବୁ ଦର୍ଶନୀୟ ସ୍ଥାନ ଅଛି
ଆମର ତ ବେଶିକାଲି ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ଜିଲ୍ଲାର କପିଳାସ ତାପରେ ସପ୍ତାସଯ୍ୟା ତାପରେ ଅଛି ପୁଣି ସାପୁଆ ଡ୍ୟମ୍
ଆଉ।
ଆ ପରେ ଅଛି ଆମର ଏମିତି ବହୁତ ଦର ଅଛି ଏ ତାପରେ ଢେଙ୍କାନାଳର ଯତନ ନଗର ତାପରେ ରାଜରାାନୀ ଭବନ ଢେଙ୍କାନାଳର ଆଉ ଢେଙ୍କାନାଳ ର ପୁରା ଆଜ୍ଞା।
ଆପଣ ସବୁ କୋଉ କୋଉ ସ୍ଥାନ ଦେଖିଛନ୍ତି
କପିଳାସ। ଖାଲି ତ କପିଳାସ ବୁଲିକି ଯାଇକି ଦେଖିଛି ଆଉ।
ହଁ ହୁଁ। ଆଉ ଆପଣଙ୍କର ସ୍କୁଲ ସାଙ୍ଗସାଥି ମାନଙ୍କ ସହିତ ଆପଣ ଏବେ କଥା ହଉଛନ୍ତି ନା ହଉନାହାନ୍ତି ପୁରା ସ୍କୁଲ ସରିଲା ତ ସାଙ୍ଗ ବି ସାରିଲା?
ନାହିଁ ଆମେ ଏବେ ବି କଥାବାର୍ତ୍ତା ହଉଛୁ। ସାଙ୍ଗ ହେଇକି ପାଠ ପଢିବା ପାଇଁ ବି ଏବେ ଯାଉଛୁ ଅଳ୍ପ କିଛି ସାଙ୍ଗ ଆଉ କିନ୍ତୁ ଆଉ ସବୁ ସାଙ୍ଗ ବାହାରେ ପଡୁଛନ୍ତି ଆଉ
ହଁ। ଆଉ ଆପଣଙ୍କ ଗାଁ ପରିବେଶ ଟିକେ କୁହନ୍ତୁ
ଆଜ୍ଞା ଆମ ଗାଁ ପରିବେଶ ବହୁତ ସୁନ୍ଦର ଅଟେ
ଏଠି ଯଦି ଆମ ରାସ୍ତାରେ କିଛି ଅଳିଆ ଆବର୍ଜନା ହେଇଥାଏ ତ ଆମ ସବୁ ସାହି ଲୋକ ମିଶିକି ସଫା କରିଦିଅନ୍ତି।
ଆଉ ବହୁତ ବଢିଆ କଥା ତ।
ଆଜ୍ଞା।
ହଉ ଆପଣ କଣ କରୁଛନ୍ତି କରୁଥାନ୍ତୁ ମୁଁ ରଖୁଛି ପରେ ଫୋନ କରିବି।
ଆଜ୍ଞା।
ଧନ୍ୟବାଦ।
ହଁ